ହ୍ୟାଲୋ। ହାଲୋ।
ହ୍ୟାଲୋ।
ମୋ କଥା କ୍ଲିୟର୍ ଶୁଭୁଛି?
ଆଜ୍ଞା। ହୁଁ ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ।
ନାଇଁ ଏମିତି ହିଁ ବସିଛି ବସିଛି ବାସ୍।
ଓହୋଃ।
ଖାଇଛନ୍ତି କଣ?
ଆଉ ଖାଇଥିଲି ରୁଟି ଆଉ ସିମେଇ। ଆଉ ଆପଣ?
ଭାତ, ଡାଲି, ଆଉ ଭଜା।
ଓହୋଃ ଏବେ କଣ ହଷ୍ଟେଲ ରେ ଅଛନ୍ତି ନା ଘରେ?
ଆଜ୍ଞା ହଷ୍ଟେଲ ରେ ଆପଣ?
ମୁଁ ଏବେ ଘରେ ଅଛି।
କିଏ ସବୁ ଅଛନ୍ତି?
ଘରେ ମୋ ମମି ମୁଁ ଆଉ ମୋ ଭାଇ ଆଉ ଆପଣଙ୍କର?
ଆମର ବି ସେମିତି ମାମା, ବାପା, ମୋ ଭାଇ। ଆଉ ଆପଣ ବଡ଼ ନା ସାନ?
ଓହୋଃ। ହ ମୁଁ ବଡ଼ ଆଉ ମୋ ଭାଇ ସାନ।
ହଁ। ହୁଁ ଆପଣଙ୍କ ଦେହ ଠିକ ଅଛି?
ହଁ ହଁ। ଆଉ ଆଉ ଆପଣଙ୍କ ସେଠି ବର୍ଷା ହଉଛି ନା ନାଇଁ?
ହଁ ପାଗ ତ ସେମିତି ବର୍ଷା ବାଲା ଅଛି। ଆପଣଙ୍କର ବର୍ଷା ହଉଛି ତାହେଲେ?
ହଁ।
ହଁ ଆଉ ଘରେ ସମସ୍ତେ ଠିକ ଅଛନ୍ତି?
ହଁ ବାସ୍ ଖାଲି ଟିକେ ମାମାଙ୍କ ଦେହ ଭଲ ନାହିଁ ଆଉ।
ହଁ।
ଆଉ ଆପଣଙ୍କ ଘରେ ସବୁ ଠିକ୍ ଠାକ୍?
ହଁ ସେମିତି ତ ପାଗ ନେଇକି ସମସ୍ତଙ୍କ ଦେହ ଖରାପ ହଉଛି ଏମିତି।
ହୁଁ ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ସେମିତି ନର୍ମାଲି ଷ୍ଟ୍ରିଟ ଫୁଡ଼୍ ତ ଭଲ ଲାଗେନି ଆଉ ବାକି ଘର ଖାଇବା ଖାଇବାକୁ ଭଲ ଲାଗେ ଆଉ। ଆପଣଙ୍କୁ?
ଭଲ ମତେ ସେମିତି ନନଭେଜ ଉପରେ ଟିକେ ଭଲଲାଗେ ଆଉ।
ଆମ ଆଉ ଗୋଟେ ଆଉ ତା ଦେହରେ ନନଭେଜର କେମତି ବନାନ୍ତି କଣ କରନ୍ତି ମାଛ କୁହନ୍ତୁ।
ମାଛ ଆଉ ମାଛ ତ ଫାଷ୍ଟ ଧୋଇକି ତାକୁ ଆଁ ଲୁଣ ହଳଦୀ ଗୋଳେଇକି ରଖାହବ। ତାପରେ ତେଲ ପକେଇକି ତାକୁ ଭଜା ହବ। ତାପରେ ସେଟାକୁ କାଢି଼କି ତା ଦେହରେ ତେଲ ପଡ଼ିବ ତେଲ ପଡ଼ିଲା ପରେ ସେ ସେଥିରେ ପିଆଜ ପକେଇକି ଟିକେ ଗୋଳେଇବା ପିଆଜ ଟିକେ ଲାଲ ହେଲା ମାନେ ହେବା ଭଳି ଆସିଲେ ସେଥିରେ ଆମେ ଯୋଉ ଅଦା ରସୁଣ ଯୋଉ ପେଷ୍ଟ କରିଥିବା ଜିରା ତାକୁ ପକେଇଦବା। ତାପରେ ଟମାଟୋ ପକେଇବେ ତାପରେ ମସଲା ଯେମତି ହେଲା ତମର ଆ ଲୁଣ ମାନେ ଲୁଣ ହଳଦୀ ଏ ଲଙ୍କାଗୁଣ୍ଡ ହୋଉ ଜିରା ଗୁଣ୍ଡ ଏଗୁଡା ପକେଇକି ତାପରେ ମସଲା କଷି ହେଇ ଆସିଲା ପରେ ଟିକେ ପାଣି ଦେଇକି ତାକୁ ଫୁଟେଇଲା ପରେ ମାଛ ପକେଇଦେବେ। ତାପରେ ଯଦି ଇ ଇଚ୍ଛା ଅନୁସାରେ ଏ ସେଥିରେ କସୁରୀ ମେଥି କି ଫିସ୍ ପାଉଡ଼ର ପକେଇଲେ ହେଇଯିବ ମାଛ ତରକାରୀ।
ବୋହୁତ୍ ସୁନ୍ଦର୍।
ଆଉ ଆପଣ କଣ ଶିଖିଛନ୍ତି ରୋଷେଇ?
ମତେ ତ ସେ-ତି କିଛି ରୋଷେଇ ଶି ଜଣାନା ହିଁ ବାସ୍ ତି
ହାଲୋ। ହାଲୋ। ମୁଁ ମୋ କଥା ଶୁଭୁଚି ହାଲୋ? ହାଲୋ। ହାଲୋ। ହାଲୋ। ଆପଣଙ୍କୁ ମୋ କଥା ଶୁଭୁଚି? ହାଲୋ। ହାଲୋ। ଆପଣଙ୍କୁ ମୋ କଥା ଶୁଭୁଚି? ହାଲୋ। ହଁ ଶୁବେ ହାଲୋ।